ହ୍ୟାଲୋ। ହ୍ୟାଲୋ।
ହଁ ହ୍ୟାଲୋ।
ହ୍ୟାଲୋ ସାର୍ ନମସ୍କାର।
ହଁ ନମସ୍କାର।
କଣ କରୁଥିଲେ?
ଆ କିଛି ନା ଏବେ ଆମର ମାନେ ପିକନିକ ଚାଲିଥିଲା ତ ଭୋଜି ଚାଲିଥିଲା। ଆଜି ମାନେ ରବବାର ନା।
ଆଜି କେଉଁ ଖୁସିରେ ଭୋଜି କରୁଥିଲେ?
ମାନେ ଆଜି ସାଙ୍ଗସାଥି ମାନେ ସମସ୍ତେ ଫ୍ରି ରହୁଚନ୍ତି ନା। ସେଟା ପାଇଁ ଟିକେ ଆଜି ମାନେ ଖୁସିରେ ଟିକେ ଆଜି ଭୋଜି କରିଦେଇଚୁ ଆଉ।
ଆଜ୍ଞା ବର୍ଷା ହେଉନି କି ଆପଣଙ୍କ ଅ
ବର୍ଷା ବର୍ଷା ହଉଚି। ବର୍ଷା ତ ହଉଚି ଆଉ
ର୍ଷା ରେ ତିନ୍ତି ତିନ୍ତି ବି ଭୋଜି କରୁଚନ୍ତି?
ନାଇଁ ନାଇଁ ବର୍ଷା ବି ସେମିତି ମାନେ ଗୋଟେ ରୁମ ଅଛି ତ ମାନେ ଗାଁ ରେ ତ ଆମର ଗାଁ ଟା ଗାଁ ରେ ମାନେ ରୁମ ଗୋଟେ ମାନେ ଖାଲି ଅଛି।
ହୁଁ ହୁ।
ହୁଁ ସେଟାରେ ଆଜି ସାଙ୍ଗ ମନେ ମାନେ
ଏ ଭୋଜିରେ
ଭୋଜିରେ ଆମର ଚିକେନ ଟିକେ ଆଉ ସାଲାଡ ଟିକେ ଏତିକି ଖାଲି ହେଇଥିଲା ଆଉ। ମାନେ ଗାଁ ଟା ଜାକ ନା। ହଁ ଏବେ ମାନେ ଟିକେ ହେଲା ଅଧଘଣ୍ଟା ହେଲା ନା ଖାଇକି ହଁ ମାନେ ଅଛୁ ଆଉ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।